ହଉ ଆଉ କ ଖାଇଥିଲ ଆଜି?
ମୁଁ କରିଥିଲି ଆଜି ଭାତ କରିଥିଲି? ସକାଳୁ ମୋ ପୁଅର ଦଶଟା ରୁ ଚାରିଟା ସ୍କୁଲ ହେଇଗଲା ତ ତାର ଚତୁର୍ଥ କ୍ଲାସ ରେ। ପ୍ରଥମରୁ ଯାଉଥିଲା ସେ ଏପର୍ଯ୍ୟନ୍ତ ମଣିଙ୍ଗ କ୍ଲାସ୍ ଯାଉଥିଲା ସକାଳ ସ୍କୁଲ୍ ଟା
ହୁଁ।
ସାତଟା ରୁ ଏଗାରଟା ହଉଥିଲା। ଆ ଏବେ ହେଇଯାଇଚି ତାର ଦଶଟା ରୁ ଚାରିଟା ହେଇଯାଇଚି ତ ସକାଳୁ ଉଠିବାକୁ ଟିକେ ପଡ଼ୁଚି ଆଉ। ଟିକେ ରୋଷେଇ ଭାତ କରିଥିଲି ରୁଟି ତା ପାଇଁ ବନେଇଥିଲି ସେ ଟିଫିନ୍ ନବ ବୋଲି। ଆଉ ଡ଼ାଲମା କରିୁଥିଲି ପୋଟଳ ଆଳୁ କଷା କରି ଥିଲି ଆଉ ଛାଣିଥିଲି ଆଉ ଯୋଉ ଶାଗ ଭାଜିଥିଲି ଏମିତି କରିକି ଖାଇଥିଲୁ ସକାଳେ ସେ ତାର ସ୍କୁଲ୍ ନେଇକି ଗଲା ମୁଁ ମୋର ଖାଇଥିଲି। ତାପରେ ଦି ପରେ ଆଉ ଯୋଉ ସକାଳେ ମୁଁ ରୁଟି ଖାଇଥିଲି ଦିପହରେ ଭାତ ଖାଇଲି ଭା ତର ଯୋଉ ରା ରୋଷେଇ କରିଥିଲେ ସେ ଭାତ ଗୁଡ଼ାକ ଦିପହରେ ଖାଇଥିଲି। ତାପରେ ଚାଟାବେଳକୁ ଆ ହଁ ଜଲ୍ ରୋଷେଇ ସେ ନେଇକି ଯିବ ପିଲାଟା ଖାଇକି ଯିବ ଆଉ କ ଓପାସ୍ ଛାଡ଼ିବା କି ପିଲାଟାକୁ ତାପରେ ସେ ଆ ପିଲା ସ୍କୁଲରୁ ଚାଟା ଜେତେବେଳେ ସେତେଳେ ଅନ୍ ଅଣ୍ଟା ଆବ୍ଲେଟ୍ କରିକି ମା ପୁଅ ଯା ଖାଇଥିଲୁ ଭାତ ଆଉ ତରକାରୀ ସକାଳ ର ଥିଲା ଯାହା। ଖାଇଥିଲୁ ଖାଇକି ଇଁନା ଏଠି ବସିଛୁ ଆଉ କିଛି କାମ ତ ନାହିଁ ତାକୁ ଏଇଠି ପଅକୁ ଯାଉଚି ପାଠ ପଢେ ବି ଟିକେ।
ହୁଁ, ହୁଁ।
ଏମିତି ଯେ ଓ ଆଉ କଣ ତମର କଣ?
ହାଲୋ।
ହଁ, କୁହ। ସୁବୁନି?
ହଁ, ସୁବିଲା କୁ
ହଁ, ସେଇଆ ମୁଁ ଏ ବସିଛି ତ ଏଇ ସନ୍ଧ୍ୟା ବେଳେ ଆଉ ଚା ଫା ତ ମୁଁ ପିଏନି ବସିଛି ଆଉ।
ହଁ, ହଁ, ହଁ, ବହୁତ ସ୍ତ୍ରୀ ଲୋକମାନେ ଚା ପିଅନ୍ତି।
ହଁ, ଚା ପିଅନ୍ତି ଚା ଅଭ୍ୟାସ ଟା ଭଲ ନୁହଁ ଭଲ ନୁହଁ ନା।
ହଁ କଲିଜା ପୋଡିଦବ ଚା'।
ହଁ। ତାପରେ ମୋର ଗ୍ୟାସ୍ ପ୍ରୋବ୍ଲେମ ହଁ ଗ୍ୟାସ୍ ପ୍ରୋବ୍ଲେମ ମୋର ଅଛି ତ ସେଥିପାଇଁ ମୁଁ ଛ କ୍ଷୀର ଚାହା ଟା ପିଏନି କେତେବେଳେ ଥଣ୍ଡା ହେରିକା ହେଲେ ଅଦା, ଗୋଲ ମରିଚ ପକେଇକି ନାଲି ଚାହା କରିକି ପିଏ ଆଉ।
ଓ ହୋ! ଆଉ ଭାଇନା କ'ଣ କରନ୍ତି?
ଆମର ମୋବାଇଲ ଦୋକାନ, ମୋବାଇଲ ସଜ କରନ୍ତି। ମୋବାଇଲ ସବୁ ଜିନିଷ ଫୋନ ର ହୁଏ ଆଉ।
ହୁଁ, ମୋବାଇଲ ମାନେ ଅ ମାନେ ସଜ୍ ସର୍ଭିସ୍ ସେମତି ହଉଥିବା।
ହଁ, ହଁ, ମୋବାଇଲ ଡିସପ୍ଲେ ହଉ, ମୋବାଇଲ ବୋର୍ଡ କାମ ହଉ, ମୋବାଇଲ ବ୍ୟାଟ୍ରି ସବୁ ମୋବାଇଲ ର ଗ୍ଲାସ, କଭର, ସବୁ ଅଲ୍। ଯାକ ହୁଏ ଆଉ।
ହୁଁ, ହୁଁ।
ଆଉ କଣ
ବାହାର୍ ବାହାରେ ରହିଲେ ତ ସବୁବେଳେ ପଇସା ଖ
ହଁ, ହଁ, ବାହାରେ ତ ଘର ଭଡା ଦୋକାନ ଭଡା, ସବୁଠିକ ପିଲାର ପାଠ ପଢା, ଖାଇବା ଖର୍ଚ୍ଚ। ସବୁ ବୁଝିବାକୁ ପଡିବ ଆଉ କ'ଣ କରିବା।
ସବୁ ନ ଦେଖିଲେ ଆଉ ହବ ନା? ଆଗେ ଛୁଆ ପଛରେ ବଡ ପିଲା ନା କ'ଣ କହୁଛ? ଛୁଆ ଏବେ ଛୁଆ ତ ସବୁବେଳେ ଖୁସି ହିଁ ସେ ହେବେ ନା।
ହଁ। କ'ଣ କରୁଛ କ'ଣ କାମ କରୁଛ କିଛି?
ନାଁ, ନା। କିଛି କରୁନି। ଛାତ ଉପରେ ହିଁ ଅଛି ତମ ସହିତ କଥା ଅଉଛି ଆଉ।
ଆପଣଙ୍କ ନୟେ ନୟା ନୟାଗଡ଼ ଭାଷା ଆପଣଙ୍କର ମତେ ବଢିଆ ଲାଗୁଛି।
ହଁ, ହଁ, ହଁ, ହଁ, ନୟାଗଡ କେତବେଳେ ଆସ ସନ୍ତୁ ବୁଲିକି ଯିବେ ଆଉ।
ଯିବା ଆଉ।
ସବୁ ଅଛି। ନୟାଗଡ଼ ଜିଲ୍ଲାରେ ମାନେ ଦର୍ଶନୀୟ ସ୍ଥାନ ପ୍ରବଳ ଅଛି। ଖାଲି ଆ ସମୟ ବାହାର କରିକି ଆସିକି ବୁଲି ପାଇଲେ ହେଲା।
ହୁଁ, ହୁଁ।
ପାର୍କ ଅଛି, ଡ୍ୟାମ ଅଛି, ମନ୍ଦିର ଅଛି, ଦକ୍ଷିଣ କାଳୀ ମନ୍ଦିର ମାଙ୍କ ମନ୍ଦିର ଅଛି। ନୟାଗଡ଼ ରେ ଆଉ ବୈଷ୍ଣବ ଦେବୀ ମୋ ମାଆଙ୍କ ନୂଆ ମନ୍ଦିର ହେଇଛି ଏବେ ସମସ୍ତେ ଭକ୍ତ ଯାଉଛନ୍ତି ହେଠି ପ୍ରସାଦ ବି ଦିଆ ହଉଛି। ରାମ ମନ୍ଦିରରେ ବି ହେଇଛି ଯୋଉ ଦିନ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେଲା, ସେଦିନ ଆମ ଭତେଗଡ ରାମ ମନ୍ଦିର ପ୍ରତି ଟା ହେଲା ସ୍ଥାପନ ହେଲା। ମହା ପ୍ରଭୁଙ୍କର ସେଦିନ ବି ଲୋକ ପ୍ରବଳ ହେଇଥିଲେ ଏବେ ବି ପ୍ରବଳ ହଉଛନ୍ତି, ପ୍ରସାଦ ବି ଉପରେ ଦିଆ ହଉଚି ଯାଇ ଖାଇକି ଆଉଛନ୍ତି। ଆଉ କଣ୍ଟିଲ ନୀଳ ମାଧବ ନାଁ ଶୁଣିଥିବ ତ କଣ୍ଟିଲ ନୀଳ ମାଧବ ଜଗନ୍ନାଥଙ୍କର।
ହଁ।
କୃଷ୍ଣ ରୂପରେ ସେ ଅଛନ୍ତି, ସିଏ ତା ତା ସେଠି ବି ଲୋକ ପ୍ରବଳ। ପାହାଡ ଉପରେ ଅଛନ୍ତି ପୁରା, ପାହାଚ ହେଇଚି ମୁଣ୍ଡିଆ ଭିତରେ ଭିତରେ। ତା ଭିତରେ ଠାକୁର ଅଛନ୍ତି ବ ଷ୍ଣ ଦେବୀ ଯୋଉ ମାଙ୍କ ଗସ ସିଏ ବି ଜଙ୍ଗଲ ପୁରା ଖୋ-ଖୋଳିକି ଜଙ୍ଗଲ ମଝିରେ ହେଇଚି ମାଙ୍କ ମନ୍ଦିର। ସେ ପାହାଡ଼ ଭଙ୍ଗିକି।
ଓହୋ ମାନେ ଦେଖିବାକୁ କହିବେ ଦେଖିବାକୁ ଗଲେ, ସେଠି ଭଲ ଭଲ ଜାଗା ଅଛି। ବୁଲିବା ପାଇଁ, ନାଇଁକି ଦେଖିବା ପାଇଁ।
ରାଜଭାଟୀ ଅଛି ରଣପୁରରେ ରାଜାଙ୍କର।
ଓହୋ।
ରାଜପାଟୀ ଆଜି ପର୍ଯ୍ୟନ୍ତ ଅଛି ରାଜଭାଟୀ। ଆଉ ଡ୍ୟାମ ଅଛି, ଖଣ୍ଡପଡା ଡ୍ୟାମ ଗୋଟେ ଅଛି, ଦଶପଲ୍ଲା ଡ୍ୟାମ ଗୋଟେ ଅଛି। ବୁଲିବା ପାଇଁ ଜାଗା ବହୁତ ଅଛି ଖାଲି ସମୟ ଦରକାର ବୁଲିବା ପାଇଁ।
ହଁ।
ଜିଲ୍ଲା ଟାରେ।
ନୟାଗଡରୁ ଯାଜପୁର ଟାଉନ ଆସିଲେ, କେତେ କିଲୋମିଟର କହିଲେ?
ଯାଜପୁରରୁ ନୟାଗଡ ମାରିଦେବେ ଗୁଗୁଲରେ ମାରିଦେବେ ଜାଣିଦେବେ ଆଉ। ସେମିତି ତ ମୁଁ କହିପାରିବିନି, ନୟାଗଡରୁୁ ଭୁବନେଶ୍ଵର ଆମର ଶହେ କିଲୋମିଟର। ମୁଁ ଯିବା ଆସିବା କରୁଚି, ବସରେ ଯିବା ଆସିବା କରୁଚି ଯେତେବେଳେ ଗଲେ।
ହୁଁ।
ଆଉ କିଏ ବାଇକରେ ଯାଉଚି, ଶହେ କିଲୋମିଟର କିନ୍ତୁ ଆଉ, ନୟାଗଡରୁ ଭୁବନେଶ୍ୱର ଶହେ କିଲୋମିଟର। ଆଉ ଯାଜପୁରରୁୁ ମାରିଦେବେ କେତେ କଣ ଦେ
ଅଢେଇ ଘଣ୍ଟା କି ତିନି ଘଣ୍ଟା ଲାଗୁଥିବ ବୋଧେ ଆଉ।
ହଁ ଦି ଘଣ୍ଟା ଲାଗୁଚି।
ଦି ଘଣ୍ଟା?
ଦି ଘଣ୍ଟା ହଁ ଶହେ କିଲୋମିଟର ଦି ଘଣ୍ଟା ଲାଗୁଚି।
ଧର ଆମେ ଛଅଟାରେ ବସିଲେ ସକାଳ ଛଅଟାରେ ଅଁ ସ ଆଠ ଟା ସାଢ଼େ ଆଠଟାରେ ପହଞ୍ଚିବା ଯଦି ମାନେ ଏମ୍ ଇଏ ବସ ହେଇଥିବ, ମାନେ ଲୋକ ଚଢଉ ନଥିବେ। ପାସେଞ୍ଜର ହେରିକା ତାହେଲେ ସେ ଦି ଘଣ୍ଟାର ପହଞ୍ଚେଇ ଦବ, ଆଉ ଯଦି ରହି ରହି କା ବସ୍ ଯିବ, ତ ଅଢେଇ ଘଣ୍ଟା ଲାଗୁଚି ଆଉ। ଲୋକ ଆସିବେ, ଲୋକ ଓହ୍ଲେଇବେ, ଅଁ ଲୋକ ଚଢିବେ।
ଯାହାହେଲେ, ମ ଟିକେ ଡେରି ହବ।
ହଁ ବସରେ ଗଲେ ଡେରି ହବ। ବାଇକ ରେ ଗଲେ ଦି ଘଣ୍ଟା ଲାଗିବ। ବାଇକରେ ହଉ କି ସ୍କୁଟିରେ ହଉ। ମାନେ ଆମେ ପୁରା ସିଧା ଯିବା ବାଟରେ କୋଉଠି ରହିଆନି। ତାହେଲେ ଟାଇମ ଆମକୁ ଶୀଘ୍ର ପହଞ୍ଚି ଯିବା, ଜଲ୍ଦି ପହଞ୍ଚି ଯିବା ଆଉ ରହି ଖାଇ, ପିଇକି କିଣା କିିଣି କରିକି ନେଇକି ଗଲାବେଳକୁ ଗାଁକୁ ଘରକୁ ଲେଟେ ହବନି?
ହଁ, ହବ।
ଚାରି ଘଣ୍ଟା ବି ହେଇଯିବ।
ହଁ। ଗୋସେଇ ତ ଏଇ ହୁଏ ବାର ପନ୍ଦର କି ତିରିଶ କିଲୋମିଟ ର ଯାଉଥିବ, ଟିକେ ରହିଗଲ ଚାରି ପାଞ୍ଚ ଜାଗା ବାଟରେ ସେଇ ତିରିଶ କିଲୋମିଟର ତମକୁ କେତେ ସମୟ ଲାଗିବ ଇରା ହିସାବ।
ଦି ଘଣ୍ଟା ହେଇଯିବ, ତିନି ଘଣ୍ଟା ହେଇଯିବ ଠିକ ନାହିଁ ତାର।
ହୁଁ। ଆଉ ବର୍ଷା ହେଇଥିଲା, ସିଆଡେ ଆଜି।
ହଁ, ବର୍ଷା କୁହନି ବର୍ଷା ଯେ ଚାରିଟା ସାଢେ ଚାରିଟା ବେଳକୁ। ପ୍ରବଳ ବର୍ଷା ସାଢେ ଚାରିଟା ନା ସାଢେ ତିନଟା ବେଳକୁ ସାଡେ ତିନିଟା ବର୍ଷା ଆସିଲା। ଆମ ଲୁଗାପଟା ଛାତ ଉପରେ ପକେଇଥିଲି ତୋଳିକି ଆଣିକି, ଘରେ ଥୋଇଲି ତାପରେ ବର୍ଷା ତ ଛେଚିଲା ଆଉ। ତ ବର୍ଷା ଯାହା ହେଲା ହେଲା ଘଡଘଡି ରା ତ ବେଶୀ ମାଇଲା ହେରି ତାକୁ ଡର ଲାଗିଲା।
ହୁଁ ହୁଁ ହୁଁ ଇଆଡେ ଘଡ ଘଡଘଡି ନାହିଁ କିନ୍ତୁ ବର୍ଷା ପ୍ରବଳ ହେଲା, ଏତେ ଛେଚିଲା ଛେଚିଲା ଛେଚିଲା ମନ ଶାନ୍ତି ହେଲା ପର୍ଯ୍ୟନ୍ତ ମାନେ। ଆଜି କଁ କଁ, କହିବି, ଆକାଶ ଦେବତା ଆଜି ବର୍ଷା ଦେଇଛନ୍ତି।
ହଁ, ଯାହା ହଉ ଟିକେ ଥଣ୍ଡା ଲାଗୁଚି। ଗୁଳିୁ ଗୁଳି ପ୍ରବଳ ହଉଥିଲା, ଖରା ବି ସକାଳେ ହେଇଥିଲା ପ୍ରବଳ ଖରା ହେଇଥିଲା।
ଦିଅ ତାପରେ ହଉଛି ଯୋଉ ପାଣି। ଖରା କୁହନ୍ତି ନା କଣ ପାଣି ଖରା ଯୋଉ ହବ ସଇଲା ଆଉ।
ହଁ ଏବେ ତ ଦେବସ୍ନାନ ପୂର୍ଣ୍ଣିମା ପରେ ଠାକୁର ପଡିଲେ ଅଣସର ଘରେ ବେଶୀ
ହୁଁ ବେଶୀ ଗରମ ହବ ହଁ।
ପ୍ରବଳ ଗରମ ହବ।
ଉଁ ପୁରୀ କେତେ ଥର ଗଲେଣି।
ହଁ ହଁ ପୁରୀ ମୁଁ ଯାଇଛି କେତଥର ଗଲିଣି ଯେ କିନ୍ତୁ ରଥଯାତ୍ରା ଟିକେ ଭାଗ୍ୟ ମିଳୁଣିି ଯିବା ପାଇଁ ଠାକ କୁରଙ୍କୁ ରଥ ଉପରେ ଦେଖିବା ପାଇଁ ଏ ଯୋଉ ଗହଳି। ରେ ଛୋଟ ପୁଅଟେ ମୋର ତାକୁ ନେଇକି ଯିବା ପାଇଁ ପ୍ରବଳ ଗହଳି ହଉଛି ପୁରୀରେ ନାଁ ହଁ। ବନ୍ଧୁବାନ୍ଧବ କିଏ ଥାଆନ୍ତା ପୁରୀରେ ମୁଁ ଯାଇକି ତାଙ୍କ ଘରେ ରହିକି ଦେଖିକି ଆସିବୁ। ଯିବୁ କେତେ ରାତି ହବ କଣ ଗାଡି। କୋଉଠି ଥୋଇବୁ କୋଉଠି ଯିବୁ ଏଇଗୁଡା ବେଲି ଯାଉନୁ ଆଉ ଦେଖିବା ଠାକୁର ଯୋଉ ଦିନ ଡୋରି ଲଗଛନ୍ତି କୋଉ ଦିନ ରଥରେ ଆମକୁ ଦର୍ଶନ ଦେବେ।
ହଁ ମୁଁ ଏବେ ଏଇ ଯାଇଥିଲି ଲାଷ୍ଟ। ରଜ ଟା ମୋର ଏଥର ପୁରୀରେ ଗଲା।
ହଁ ଝିଅ ଟାଇମ ରେ ଯିବୁ ଭାରି ବାହା ହେଇ ସାରିଲା ପରେ ଛୁଆ ପିଲାକୁ ନେଇକି ଯାଇହବନି। ଝିଅ ଟାଇମ ରେ ଏକୁଟିଆ ଚାଲିକି ଝିଅ ହଉ କି ପୁଅ ହଉ ପଳେଇବ। ଚାଲିିକି। ଏକୁଟିଆ ନିଜକୁ ନିଜେ ଟ୍ରେନ ରେ ଗଲ ବସ ରେ ଗଲ ଭାଇ ଭଉଣୀ କି ସାଙ୍ଗସାଥୀ। ଯାଇକି ପଳେଇ ଆସିବ ଆଉ ବାହାସାହା ହେଇଗଲା ପରେ ଛୋଟ ପୁଅ ହଉ କି ଝିଅ। ଝିଅଟା ହଉ ନେଇକି କୁଆଡ ଯିବ କହୁ
ନା ତାଙ୍କୁ ତାଙ୍କୁ ତାଙ୍କ କେୟାର ନବାକୁ ପଡିବ ନା ନାଇ।
ହଁ ଗହଳିରେ ଠାକୁରଙ୍କୁ ଦେଖିବା ପିଲା ପିଲାଙ୍କୁ ଦେଖିବା ନା ଠାକୁରଙ୍କୁ ଦେଖିବା।
ହଁ।
ସେଥିପାଇଁ ସେ ଆଉ ଟିକେ ବଡ ହେଇଯାଉ ପୁଅ ଯିବା କେତେବେଳେ ଠାକୁ ର ଡୋରି ନ ଲଗେଇଲା ପର୍ଯ୍ୟନ୍ତ ବି ଯାଇ ହବନି। କାଳିଆ ନଅ ଡାକିଲେ ଯାଇ ହବନି। ବାହାରି ଥିବୁ ଜିବୁ ଜିବୁ ବେଲି ପଇସା ରଖିକି କିନ୍ତୁ ଯାଇହବନି ଯାହାର ପଇସା ନଥିବ ତାକୁ ଡୋରି ଲଗେଇକି ନେଇଯିବେ ସାଙ୍ଗେ ସାଙ୍ଗେ।
ହଁ ବା କିନ୍ତୁ ସେଇଠୁ ଭୁବନେସ୍ୱର ରୁ ପୁରୀ କେତେ କିଲୋମିଟର ହବ କେଜାଣି।
ଭୁବନେଶର ରୁ ପୁରୀ ଷାଠିଏ କିଲୋମିଟର।
ଷାଠିଏ।
ହଁ।
ଓ ହୋ।
ପାଞ୍ଚ ଛ ଥର ଗଲୁଣୁ ଭୁବନେଶ୍ୱର ରେ ମୁଁ ରହିବା ଭିତରେ ଗଲୁଣୁ ମୋର ଗୋଟେ ସାଙ୍ଗ ରହୁଛି। ଯୋଉ ଭୋନସ ଯୋଉ ପୁରୀରେ ତ ଯାଇକି ତାଙ୍କ ଘରେ ରୁହା ରୁହି କରିକି ବୁଲାବୁଲି କରିକି।
ମାନେ ମୁଁ ଟୋ କେବେ ବି ପୁରୀ ଯାଇନଥିଲି କହିବାକୁ ଗଲେ ହେଲା ମାନେ ଏମିତି ହେଲା। ହୁଁ ନା ମୁଁ କେବେ ଛୁଆ ବେଳୁ ବି ଯାଇନି ଉଁ ଏମିତି ହେଲା ମୁଁ ଗୋଟେ ଅକ୍ଟୋବର ସ ଭିତରେ ଦିଥର ଯାଇ ସାରିଲିଣି ଆଉଥରେ ପ୍ରୋଗ୍ରାମ ଅଛି ଅକ୍ଟୋବର ମାସ ଭିତରେ।
ଆଉ ଯାଅ କାଳିଆ ଡାକୁଛନ୍ତି ତମୁକୁ।
ଆଉ ତାପରେ ହେଇ ତ ଯାଇଥିଲି ବାହାଘରରେ କେତେ ତାରିଖ ପଇଲା ଷୋଳ ତାରିଖ ନା ସତର ତାରିଖ ଯାଇଥିଲି ଭାରି।
ହଁ ହଁ।
ସେଇ ଗୋଟେ ଦିନ ବୁଲି ବାଲିକି ଫ୍ୟାମିଲି ସହିତ ଯାଇଥିଲୁ ତ।
ହଁ।
ଦିଦିର ଶାଶୁଘର ଲୋକ ସବୁ ଯାଇଥିଲେ ମୁଁ ତାଙ୍କ ସହିତ ଯାଇଥିଲି। ଦିଦି ଆମ ଘରେ ହିଁ ଅଛି ମାନେ ଆମ ଘରେ ଅଛି ତାର ଛୋଟ ଝିଅଟେ ତ।
ନାଇଁ ନାଇଁ ବାହା ହେଇଛନ୍ତି କୋଉଠି?
ଚିକଣା ଚିକଣା।
ଚିକଣା ସେପଟେ ଯାଜପୁର ଗୋଟେ ଅଛି।
ହୁଁ ହୁଁ।
ଓହୋ।
ବରୁଣେଝ୍ୱର ମନ୍ଦିର ଜାଣିଛ? ଦିଦି କାଟିକି କଲ କରିବି?
ହଁ ହଉ।
ହଁ ରୁହ କରୁଛି।